ହୁଁ।
ହଁ ଭାୟସ୍ କ୍ଲିୟର ଆସୁଛି?
ହଁ କ୍ଲିୟର ଆସୁଛି ଶୁଭୁଚି ହେଲୋ।
ହୁଁ ହୁଁ ହୁଁ ଆସୁଛି କଣ କରୁଛନ୍ତି?
ଏଇ ବସିଥିଲି ଆଉ।
ଆଁ ହଁ ଖାଇସାଇଲେଣି?
ହଁ।
ମାନେ ହୁଁ। ହୁଁ ଏଇନା ମାନେ ଇଏ ଲଞ୍ଚ ଡିନର କଲେ ନା?
ନାଇଁ ନାଇଁ ନାଇଁ ଡିନର କରିଚି। ଆଲୁଦା ଖାଇଥିଲି।
କୋଟା?
ଫାଲୁଦା ଫାଲୁଦା।
ଫାଲୁଦା? ଓ ଫାଲୁଦା ହଁ ହଁ ହଁ। ଆଚ୍ଛା ନେମାଳ ସାଇଟ ରେ ଫାଲୁଦା ମିଳେ? ସବୁବେଳେ ଏନି ଟାଇମ୍।
ନାଇଁ ଆମ ଘରେ ତିଆରି ହଉଛି।
ମିଛ କଥା କହୁଚନ୍ତି?
ଆରେ ନାଇସତରେ। ଘରେ ହିଁ କରି ଖାଇଲୁ।
ମାନେ କଣ ମାନେ କମ୍ପାନୀ ଫୋପାନୀ ଅଛି ନା ଇଏ ଏମିତି କରିକିରି ଘରେ ଖାଆନ୍ତି?
ଘ କରିକି ଘରେ ଖାଆନ୍ତି।
ଓ ହୋ, ଆଉ? ଦେହ ଭଲ ନାହିଁ ବୋଧେ ଟିକେ ମୋତ କାହିଁ ଲାଗୁଛି ଦେହ ଠିକଠାକ୍ ଅଛି ତମର?
ହଁ ହଁ ଦେହ ଠିକ ଅଛି, ତମର କେମିତି ଅଛି?
ହଁ ବଢିଆ ଅଛି ସକାଳ ଟିକ ଖରାପ ଥିଲା। ତ କାଲି ଓଦା ହେଇଥିଲି ବର୍ଷାରେ ଆଉ ଏନା ଆଇ ଫିଲ୍ ବେଟର ନାଓ।
ହୁଁ ହୁଁ।
ଆଉ ଆ ତମର ବାବା ମମି କଣ କରୁଛନ୍ତି?
ବାପା ତ ନାହାନ୍ତି ଘର ପା ବାପା କଟକ ରେ ମାମା ରୋଷେଇ କରୁଛନ୍ତି ଆଉ।
ଓହୋ।
ହୁଁ।
ଆଉ? ଆପଣ ସାନ ଭଉଣୀ ସେ କଣ ମମି ବି ହେଲ୍ପ କରୁଛନ୍ତି ରୋଷେଇରେ ନା ସେ କଣ?
ନାଇ ସିଏ ଶୋଇଛି। ଆ ତମ ଆଡେ କଣ କରୁଛନ୍ତି ସମସ୍ତେ, ଘରେ ସମସ୍ତେ କଣ କରୁଛନ୍ତି?
ହୁଁ। ଯେମିତିକି ଆମର ଏପଟେ ଲାଇନ୍ ନାହିଁ ପାୱାର କଟ୍ ହେଇଯାଇଛି ସକାଳୁ ବି ନଥିଲା ତ।
ଆମର ସକାଳୁ ଯାଇଛି ଏବେ ଯାଇ ଆସିନି ମାନେ ସକାଳ ଛଅଟାରୁ ରାତି ସାଢେ ଦଶଟା ହେଇଗଲାଣି ଆସିନି ଏପର୍ଯ୍ୟନ୍ତ।
ହୁଁ ନାଇଁ ଆମର ସକାଳ ଛଅଟା ରେ ଛଅଟା ନାଇଁ ଆଠଟା ନଅଟା ବେଳେ ଯାଇଥିଲା। ତ ମଝିରେ ତିନିଟା ଖଣ୍ଡ ବେଳେ ଆସିଥିଲା ଉଁ ପୁଣି ପାଞ୍ଚଟା ବେଳୁ ପଳେଇ ଯାଇଥିଲା ଇମିତି ତ। ବନ୍ଧ ବି ଆସେନାହିଁ ଆମର ବି।
ହୁଁ ହୁଁ ଆମର ବିଲକୁଲୁ ଆସିନି।
ହୁଁ ଏ ବର୍ଷା ସକାଶେ ସେମ୍ ସମସ୍ତଙ୍କର ଗାଁରେ ସେମ୍ ପ୍ରୋବ୍ଲେମ୍ ପ୍ରାୟ
ହୁଁ।
ତ ଆଉ ଘର ଭିତରେ ନାହିଁ ମୁଁ ଏ ବର୍ଷା ନାହିଁ ବୋଲି ମୁଁ ଆଜି ଟିକେ ପଦାରେ ବୁଲୁଛି। ଖୁସି ଲାଗୁଛି ମତେ ଟିକେ ଆଜି ତ ଦି ଦିନ ହେଲାଣି ମୁଁ ଘର ଭିତରେ ରହିଥିଲି ତମର ମତେ ଉମ ଆମ ମାନେ ଆମ ଏଇଠି ଗାଁ ରେ ଉଁ ଯୋଉ ଫୋନ କରିକି ସବୁ ପଚାରିଲା ଆଜି ସନ୍ଧ୍ୟା ବେଳେ ତ ତମେ କୁଆଡେ ଯାଇ କି ମୁଁ କିଲଲି ନାଇଁ ତ କୁଆଡେ ଯାଇନାାଇଁ ଆଜି କଣ ତମର ଦର୍ଶନ ମିଳୁନି ଦି ଦିନ ହେଲାଣି। କହିଲେ ବର୍ଷା ହଉଛି ନା ତମେ ତ ଘର ଭିତରେ ରହିବା ପିଲା ନୁହେଁ ବର୍ଷାରେ ମୁ କହଲି ହଁଯେ କିନ୍ତୁ ଏଇନା ମୁଁ ଚେଞ୍ ହେଯାଛି ନା। ନ୍ୟୁ ବର୍ଷନ ଅପଡେଟେଡ।
ଆଚ୍ଛା ଆଚ୍ଛା ହଁ ମୁଁ ବି ଆସିଚି ଆମ ସେ କରତୁ କି ଆମର ଦୋକାନ ଅଛି ଗୋଟେ ଆଉ ସେ ଦୋକାନରେ ଆସି ବସିଛି ଆମରସେପଟେ ଲାଇନି ନାଇଁ ଏପଟେ ଲାଇନି ଅଛି। ତ ବସିଛି ଆଉ।
ଦୋକାନ ଅଛି ତମର ଦୋକାନ କୋଉଠି ଅଛି ସେ ପର୍ଟିକୁଲାର ସେଇ ଜାଗାରେ ନା?
ହଁ ହଁ ହଁ ଟିକେ ଆଗକୁ ଅଛି ମାନେ ନଈ ଗୁଡା ଅଛି ଆଉ ଆମର ଟିକେ ଭିତରକୁ ଘର। ହଁ ତ ହୁଁ ହୁଁ ଆସିଛ କେବେ ଏଇଆଡେ?
ହଁ ମୁଁ ତ ଏବେ ରିସେଣ୍ଟଲି ବି ଯାଇଥିଲି ଆମର ଏଇ ଯୋଉ ପୂର୍ଣ୍ଣମୀ ଦିନ। ତାପରେ ମୁଁ ପ୍ରାଏ ଟାଇମ୍ ବି ଯାଏ କାରବାର ସେପଟରେ ପ୍ରାଏ ଟାଇମ୍। ତମର ଆମର ସେଠି ଯୋଉ ବରପଡା ବ୍ରିଜ୍ ପାଖରେ ଯୋଉ ପାର୍କ ଟେ ଅଛି।
ହଁ।
ତ ସେଠିକି ମୁଁ ଯାଇଛି ସେଠିକି ମାନେ ଯାଇଛି କଣ ସେଠିକି ବି ଯାଏ। ତାପରେ ଆମର ଯୋଉ ଅଚ୍ୟୁତାନନ୍ଦ ଯୋଉ ତାଙ୍କର ଜନ୍ମସ୍ଥଳୀ ସେଇଠିକିନା ସେଠିକି ଯାଏ ତାପରେ ତମ ସେଇପଟ ସାଇ କେବେ ନଈବନ୍ଧ ଉମ ସେଠିକି ବି ଯାଏ।
ହଁ ହଁ ନାଇ ଏ ନଇ ନଈ କୂଳେ ଆମ ଦୋକାନ ଅଛି ଦାଦାଙ୍କ ଗ୍ୟାରେଜ ବି ଅଛି ନା।
ହୁଁ ହୁଁ। ଗ୍ୟାରେଜ ବି ଅଛି ୱେଟ୍ନ ୱେଟ୍ ଗ୍ୟାରେଜ ବି ଅଛି ଗ୍ୟାରେଜର ସେ ଗାଁ ଭିତରେ ଅଛି କି ତମର?
ହଁ।
ଗାଁ ଭିତରେ ମୁଁ ମୋର ଯେତିକି ମନେ ପଡୁଛି ମେ ବି ଦିଟା ଦିଟା କି ଦିଟା କ୍ୟାରେଜ ବୋଧେ ଅଛି ଗୋଟେ ନା ଦିଟା ଅଛି କହିଲ ତମର ସେଠି ଗ୍ୟାରେଜ?
ଆମର ପର୍ଟିକୁଲାର ନିମା ଆମ ଘର ନୁହଁ।
ଓ ଆଚ୍ଛା ଠିକଅଛି। କିଛି କଥା ନହିଁ ସେଇଟା ଏବେ ଚଳିବ ଠିକ ଅଛି।
ହୋଇ ପରେ ଆଉ କୋଉଠି ଅଛି।
ଉଁ ନାଇଁ ମୋର କଣ ହେଇଥିଲା ମୁ କାହିଁକି ଆରେ୍ଜ କଥା କହିଲି ନା ତ ମୁଁ ଯାଇ
ଯୋଉ ଜାଗାରେ ମୁଁ ସେ ଯୋଉ ଅଚ୍ୟୁତାନନ୍ଦା ଆ ଗଲାଳକୁ ସେ ଯୋଉ ଗ୍ୟାରେଜଟା ଅଛି ସେଇ କଥା କହୁଛନ୍ତି ତ?
ଉଁ ହଁ ନାଇଁ ସେ କଥା ତ ସେ କଥା ନାଇଁ ମୁଁ କତେଇ ଆସ ଶୁଣ। ମୁଁ ମଝିରେ ଥରେ ଯାଇଥିଲି ଏଠିକି ଆମର ଓ ଶୁଭ୍ରା ଘରକୁ ବୁଝିଲେ କି ସୁୁ୍ଭ୍ରା ଘରକୁ ଯାଇଥିଲି ତ ଏମିତି ବୁଲିଲା ଭିତରେ କହିଲା ଚାଲିଯିବା ନେମାଳ ଟିକେ ବୁଲିକି ପଳେଇ ଆସିବା ମୁ କହିଲି ହଉ ଠିକ ଅଛି।
ସେ ବସ୍ ଶୁଭ୍ରା ଘର ପା ଖରେ ଆମ ଘର ସିଏ ମୋ ସାଙ୍ଗ ବା ସା
ହୁଁ ହୁଁ।
ହଁ। ଆମର ଆମେ ଦିଜଣ ସ୍କୁଲ ଟାଇମରୁ ମାନେ ସେ ଆମ ଗୋଟେ ବ୍ୟାଚ ରୁ ଆମେ।
ହୁଁ ହୁଁ।
ଓ ଏଥର ମୁଁ ବୁଝିପାରଲିି ଠିକ ଅଛି। ନାଇଁ ମୁଁ ସେଇ ଗ୍ୟାରେଜ ସେ କଥା କାହିଁ ପଚାରିଲିନା ତ ଆମ୍ଭେ-ଏ-ଏ ମାନେ ଆସିଲା ବେଳେ ମୋର ଯୋଉ ଚେନ ଟା କଣ ହେଲା ନା-ଆ-ଆ-ଆ ଆଗରୁ ଖସିଗଲା। ମାନେ ଚେନଟି ଢିଲା ଥିଲା ମୋର ତ ଛୋଟ ଦାନ୍ତିରୁ ଖସିଲା ବଡ ଦାନ୍ତରୁ ଖସିଥିଲେ ମୁଁ ଲଗେଇ ଦେଇଥାନ୍ତି ଛୋଟ ଦାନ୍ତିରୁ ସେଠି ଟିକେ ରେଞ୍ଚି ଦରକାରେ ତ-ଅ-ଅ-ଅ ମାନେ ଗଡ଼େଇ ଗଡ଼େଇ ଆଣିକି ସେଇଠି ଗ୍ୟାରେଜରେ ଗ୍ୟାରେଜରେ ଥୋଇଲି। ତ ଗ୍ୟାରେଜ ବାଲା ବି ମାନେ ପାରିଲାନି ସେ କାମ ଟା। ମୁଁ ନିଜେ ତା ପାଖରେ ରେଞ୍ଚି ଆଣି ନିଜେ ଖୋଲିକି, ନିଜେ ସଜାଡିକି, ନିଜେ ଇଏ କଲି ତାର ଗୋ ଗୋଟେ ହେଲପର ଥିଲା ସେ ମୋ ଗାଡିର ଗୋଟେ ଜିନଷ
ହୁଁ।
ହୁଁ ତାପରେ-ଏ-ଏ-ଏ ହୁଁ ହୁଁ ଖରା ବାଜିବନି। ତ ସେ ଗ୍ୟାରେଜି-ଇ-ଇ-ଇ ମାନେ ଯୋଉ ଯୋଉ ଥିଲା ତ-ଅ-ଅ ହୁଁ ହୁଁ ତମରି ଟ୍ୟାନ୍ସ ପ୍ରେମୀ ସେ ଲୋକ ଗ୍ୟାରେଜ କରିଥିଲେ ଜଣେ। ହଁ ତ ମାନେ ପ୍ରପର ନିମାଳ ମାର୍କେଟରେ।
ଓ ହୋ ନାଇଁ ନାଇଁ ତାହେଲେ ସେଠି ନାହିଁ ଆମର ଆମ ଏଇଠି ଆମ ଘର ପାଖରେ ଆମ ଦୋକାନ ଅଛି।
ହୁଁ ହୁଁ। ହୁଁ ହୁଁ ନାଇଁ ସେଇଥିପାଇଁ ମୁଁ ପଚାରିଲି ତ-ଅ-ଅ ସେଠି ମୁଁ ଶୁଣିବାକୁ ପାଇଥିଲି ଦିଇଟା ଖଣ୍ଡେ ଗ୍ୟାରେଜ ଅଛି ବୋଲିକି। ସେଦିନ ଗୋଟେ ଗ୍ୟାରେଜ ବନ୍ଦ ଥିଲା ତ ସେ ଗ୍ୟାରେଜକୁ ଯାଇଥିଲ ସେଇଥିପାଇଁ ମୁଁ ପଚାର ଏଠି ନହେଲେ ଆଉ କିଛି ନାହିଁ ହଁ।
ନାଇଁ ଆମର ଏ ଆମ ଘର ପାଖରେ ହି ଗ୍ୟାରେଜ ଅଛି।
ହୁଁ ହୁଁ ଆଉ-ଉ-ଉ-ଉ ହଁ ମୋର ଗୋଟେ କୋଶ୍ଚିନ୍ ଥିଲା ତ ମାନେ ଭଗବାନ ତ ମାନୁଛ। ତ ଏମିତି ଆସ୍ ସ୍ପିରିଡ଼୍ ତ ଆମର ଯେମିତିକି-ଇ-ଇ-ଈ ଭୂତଫୁତ ଆଙ୍କୁ ବି ମାନ?
ନା,
କେବେ ଦେଖିଚ?
ନା। ମୁଁ ତ ଏମିତି ଏ ଏଠି ଯେମିତି ଏକା ବାହାରେ ସେମାନେ ଦୋକାନ ଅଛନ୍ତି। ମୁଁ ରୋଡ ଉପରେ ଠିଆ ହେଇ ଗପୁଚି। ତାପରେ ଏବଟ ଏଁ ଏବେ ଘରୁକୁ ଗଲେ ଆମର ତ ସେପଟେ ଲାଇନ ନାହିଁ ନା, ମୁଁ ବାହାରେ ହିଁ ବସିିଥାଏ ପ୍ରାଯ ଏ ବାରଟା ଗୋଟେ ଯାଏ ଆମେ ସମସ୍ତେ ବାହାରି ହିଁ ବସିଥାଉ ମୁଁ ତ କେବେ ଆମେ କିଛି
ନାଇଁ ମୁଁ କହିବାର କଥା ହେଲା କି କଣ ନା ମୁଁ ନିଜେ ଆଖିରେ ଦେଖିଛି। ନିଜେ ଫିଲ୍ କରିଛି ଅନ୍ୟମାନଙ୍କୁ ବି ମାନେ-ଏ-ଏ-ଏ ଦେଖେଇଛି।
ଆଛା ମୁଁ ସେମିତି କଣ ମାନେ ଆମ-ଅ-ଅ-ଅ ମୁଁ ଯୋଉ ସାମ ଭଉଣୀ ଅଛି। ତାଦେହ ରେ ଥରେ ଥରେ ଏମିତି ସେ ଆସିଯାଏ କିଛି ବି ହେଲା। ହେଲେ ମୁଁ ସେ ଜିନିଷକୁୁ ବିଲିଭ କରେନି।
କିନ୍ତୁ-ଉ-ଉ-ଉ-ଉ ଦେଖିକିରି ବିଲିଭ କରନି ନାଇଁ।
ନା।
ତାହେଲେ ସେଟା କଣ ମାନେ ତମକୁ କଣ ଲାଗେ ସେଟା କଣ ମିଛ?
ମତେ ମତେ ପ୍ରାୟ ମିଛ ହି ଲାଗେ ମତେ ସେଇଟା ଗୋଟେ ମେଣ୍ଟାଲି ହୁଁ। ରୋଗ ହେଇକି ଏଇ ଲାଗି ଆଉ କିଛି ନୁହଁ।
ଉଁ ହୁଁ ହୁଁ ହୁଁ।
କଣ ଜଣେ ଜଣଙ୍କ ମାନେ ମାଇଣ୍ଡ ଟିକେ ଇଏ ହେଇଗଲେ ସେ ସେଭଳିଆ ପାଗଳ ଟାଇପ୍ ର ବିହେଭିୟର କରନ୍ତି। ଯଉଟାକୁ ଆମେ ଭୂତ ବୋଲି ମାନି ଥାଉ। ଆକୁ ଯେମିତି କଣ ଆପଣ
ହଉ ମତେ ଗୋଟେ କଥା କୁହନ୍ତୁ। ତ ମୁଁ ବେଶୀ ସମୟ ନେବେନି। ଉଁ ଯୋଉ ମତେ ଗୋଟେ କଥା କୁହନ୍ତୁ, ତ ଗୋଟେ ଗଡିଆ ଥିବ। ଠିକ ଅଛି। ସେଠି ତିନିଟା ବାଉଁଶ ଗଛ ଥିବ।
ହୁଁ।
ହଁ। ତମେ ମାନେ ସେତିକି ଲେଟ୍ ନାଇଟିରେ ଲେଟ୍ ନାଇଟିରେ ତମେ ତମେ ତମେ ଘର ପରିବାରର ମାନେ ତମେ ଦି ଜଣ ତିନି ଜଣ ମିଶିକି ଯାଇଚ ସେ ଜାଗାକୁ। ଠିକ ଅଛି ମେବି ବାରଟା ଗୋଟେ ରାତିରେ ହଠାତ୍ କଣ ହେଲା ନା, ବାଉଁଶ ଗଛ ପାଣିରେ ବୁଡିଲା ବହୁତ ସେହଁରେ ଉଠିଲା ତ ସେଟାକୁ ତମେ କଣ ମାନେ
କିଛି ନୁହଁ। କୁହନି ଯିଏ ଡ ମାନେ ଏ ଯୋଉ ଯିଏ ମାନିଯିବ ହଁ ସେଇଟା ଭୂତ ହେଇଥିବେ। କିଏ ଭୂତ ଅଛି ଆଉ ସେ ପକେଇଲା ଆସ ଗଛକୁୁ ଆଉ ଟେକିଲା ମାନେ ଆମେ ତିନି ଜଣଙ୍କ ଭିତରୁ ତିନି ଜଣ ଅଲଗା ଅଲଗା ହେଇ ଭାବିବେ। ମୁଁ ହୋଇପାରେତ ହୁଁ ମାନେ ମୋ ସାଙ୍ଗରେ ଆଉ ଦି ଜଣ ଯାହା ଥିବେ ସେ ସେଇଆ ଭାବିବେ କି ହଁ ସେଇଟା ଭୂତ। ହେଲେ ମୁଁ କଣ ଭାବିବି କୁହତ? ପବନ ଦେଲା, କି ଆଥରେ ପୁଣି ତା ଉପରେ କିଛି ଗୋଟେ ବାଉଁଶ ଗଛ ନା, ତା ଉପରେ ଯଦି କେହି ଚଢିବି ଯିବେ ତ ସେ ଆଟେଇ ନଇଁ ଯିବ।
ହଁ ତ ହେଲେ, ମାନେ ଗୋଟେ ଇମାଜିନ୍ କର ତ ବାରଟା ଗୋଟେ ରାତିରେ ବାଉଁଶ ଗଛରେ କିଏ ଚଢିବ?
ହଁ ସେ ବି ହେଇପାରେ। କହିହଉନି ଯଦି ଜଙ୍ଗଲ ଭିତରେ ଏ ଏମିତି ଥାଏ ନା ସେ ଯୋଉ ନେଉଳ ପରିକା ବଡ ବଡ ସେଇ ଯୋଉ କଉଠି ଥାନ୍ତି ତାମଙ୍କୁ କଣ କୁହନ୍ତି ମୁଁ ଜାଣିନି।
ଓଧ।
ହଁ ନାଇଁ ନାଇଁ। ଧନୁ ଆ ଆଉରି ଉଠେ ଥାନ୍ତି ମ ନେଉ ଭଳିଆ ତ ଛୋଟିଆ ଛୋଟିଆ ମୁହଁ।
ହଁ ସେଟାକୁ ଉଧ ହଇଁ କ କରନ୍ତି ଶୁଣ ସେଇା ଉଧ ହଇଁ କହନ୍ତି ଗଡିଆରେ ପଶିକି ସେ ମା
ହଁ ହଁ। ବାସ୍ ସିଏ ବି ହୁଏ ତ ସିଏ ଚଢି ଯାଇଥାଏ କି କଣ ବି ହେଇଥାଏ ଏମିତି ବି କିଛି ହେଇପାରେ?
ହୁଁ
ହୁଁ ହୁଁ ହୁଁ ଆଚ୍ଛା ହଉ ଠିକ୍ ଅଛି। ଆଉ ଗୋଟେ କଥା କହୁଛି ମାନେ ଏଇ ଜିନିଷଟା ଯୋଉଟା କହିଲି ଏଇଟା ମୋର ମୋର ଆଉ ମୋ ବୋଉଙ୍କର ସହିତ ଏଇଟା ହେଇଥିଲା। ବୁଝିଲ କି, ଏଇଟା କୌଣସି ମାନେ ମନ ଗଣା କାହାଣୀ ନୁହେଁ। ହୁଁ। ତ ଆଉ ଗୋଟେ କଥା ବି ଅଛି, ମୁଁ ନେକ୍ସଟ୍ କଲରେ ଆପଣଙ୍କୁ କହିବି। ହୁଁ ହୁଁ ହୁଁ।